ଆଜ୍ଞା।
ଆଜ୍ଞା ନମସ୍କାର।
ନମସ୍କାର।
କଣ କରୁଛନ୍ତି?
ଏଇଠି ଶୋଇଛି ଆଉ।
ଆଉ ଆପଣଙ୍କ ଦେହ ବା ଭଲ ଅଛି ନା।
ହଁ ଦେହ ପା ମୋର ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ସେମିତି ଭଲ ଅଛି ଆଉ।
ଓହୋ ଭଲ ଅଛନ୍ତି ଆଉ ଘରେ ସମସ୍ତେ।
ହୁଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ।
ହଁ ସେମିତି ଭଲ ଅଛନ୍ତି ଆଉ। ଆଉ ଏବେ କଣ କରୁଛନ୍ତି ପାଠ ପଢା ପଢି ସରିଲାଣି।
ହଁ ସରିଲାଣି ଏବେ ଯୁକ୍ତ ଦୁଇ ପଢ଼ିବି ଆଉ।
ଓହୋ।
ଆପଣ କଣ କରୁଛନ୍ତି?
ମୋର କିଛି ନାହିଁ ମୁଁ କଣ କରିବି?
ଆଉ ଆପଣ ଖାଇଥିଲେ କଣ?
ମୁଁ ଖାଇଥିଲି ଭାତ ଆଉ, ଡାଲମା ଆଉ ଉ ସାରୁ ଚକଟା। ଆମ୍ବ।
ଓହୋ। ଆଉ ମତେ ଟିକେ ନାରୀ ନିର୍ଯାତନା ବିଷୟରେ କିଛି କହିପାରିବେ। କେମତି ମାନେ ନାରୀଙ୍କୁ ଆଗରୁ କେମିତି ଘରୁ ବାହାର କରିଦଉନଥିଲେ ଏବେ କେମିତିଆ ହେଲାଣି ଆଗରୁ କେମିତି ଥିଲେ ଏ ବିଷୟରେ କିଛି କହିପାରିବେ?
ହଁ। ଆଗରୁ ତ ନାରୀ ମାନଙ୍କୁ ମାନେ ବୋହୁତୁ ମାନେ କଣ କହିଲେ ତାଙ୍କୁ କଟକଣା କାଇଦାରେ ରଖୁଥିଲେ।
ଆଜ୍ଞା।
ହେଲା ଆ ମାନେ ନା ରି ମାନଙ୍କୁ ପ୍ରଥମେ ତ ଛୋଟ ଝିଅ ମାନେ ଛୋଟ ଝିଅ ମାନେ ଏ ମାନେ ତାଙ୍କୁ କମ ବୟସରୁ ବିବାହ ବନ୍ଧନରେ ବାନ୍ଧି ଦଉଥିଲେ। ଯେମିତିକି ଆଠ ବର୍ଷ ଦଶ ବର୍ଷ ଏଇ ବୟସରୁ ସେମାନଙ୍କୁ ବିବାହ କରିଦଉଥିଲେ ଯାହାକି ସେ ମାନେ ମାନେ ଜ୍ଞାନ ପାଇ ନ ପାଇବା ଆଗରୁ ସେମାନଙ୍କୁ ବିବାହ କରିଦଉଥିଲେ। ତାପରେ ବୟସ୍କ ଲୋକ ମାନଙ୍କ ସହିତ ବି ବିବାହ କରିଦଉଥିଲେ। ଯାହା ଫଳରେ କି ମାନେ ତାଙ୍କର ଯଦି ସ୍ୱାମୀ ମାନେ ଯଦି ପର ପର ଲୋକ କୁ ଚାଲିଗଲେ ତ ଏ ମାନେ ସେ ନାରୀ କୁ ବି ସେମାନେ ମାନେ କଣ ଥିଲା କହିଲେ? ସତିଦା ସତୀ ଦାହା ପ୍ରଥା ହେଲା।
ହୁଁ।
ସତିଡ ଦାହ ପା ପ୍ରଥା ଯୋଉଟା କି ମାନେ ଯଦି ଅ ମାନେ ସେ ପ୍ରଥା ମାନେ ହଉଛି ଯଦି ସ୍ଵାମୀ ଏ ମାନେ ସ୍ତ୍ରୀ କୁ ଛାଡି ପର ଲୋକ କୁ ଚାଲିଗଲା ତାହେଲେ ନା ମାନେ ତା ସ୍ତ୍ରୀ କୁ ବି ନେଇକିରି ସେ ମୋ ମାନେ ସ୍ଵାମୀର ଜୁହିରେ ବସେଇ ଦେବେ। ତାପରେ ତଳେ ନିଆଁ ଲଗେଇବେ ଯଦି ନାରୀ ପୋଡି ମାନେ ଆଃ ଅ ମାନେ ନାରୀ ଯଦି ଚାଲିଗଲା ତ ଭଲ ମାନେ ସେ ସତୀ। ଆଉ ଯଦି ସେ ଜଳିକିରି ବଞ୍ଚିଗଲା କି ବାହାରି ଆସିଲା। ତାହେଲେ ସିଏ ଅସତି ହେଲା।
ହଁ ଅସତି ଆଜ୍ଞା।
ଏମିତି କୂଅ ମାନେ ଏଇ ପ୍ରଥା ଟା ଥିଲା ଯୋଉଟା କି ଆମର ହଁ ଉଠି ଯାଇଥିଲା ମାନେ ମୁଁ ପଢିବା ହିସାବରେ ବହିରେ ପଡିଥିଲି ଆକବର ଉ ଉଠେଇଥିଲେ ବୋଲି ସତୀ ଦାହା ପ୍ରଥା। କିନ୍ତୁ ଭଲ ଭାବରେ ଜାଣିନି କିଏ ଉଠେଇଥିଲେ କିନ୍ତୁ ଉଠିଗଲା। ଆଉ ଗୋଟେ ହଉଛି ମାନେ ଆଗରୁ ଶାଶୁ ମାନେ ବହୁତ ନିର୍ଯାତନା ଦଉ ଥିଲେ ବୋହୂ ମାନଙ୍କୁ। ଶାଶୁ ନଣନ୍ଦ। ଏମାନେ ବହୁତ ନିର୍ଯାତନା ଦଉଥିଲେ ମ ଓସାବାର ଉପାସ ବହୁତ ମାନେ ମାସରେ ବୋଧେ
କରୁନାହାନ୍ତି ନା ଉଷାବାର ଏତେ ବି କରୁନାହାନ୍ତି।
ନାଇଁ ଓସାବାାର ଏବେ କରୁଛନ୍ତି କିନ୍ତୁ ସେମିତି ପ୍ରକାର ର କରୁନାହାନ୍ତି। ଯୋଉ ପ୍ରକାରର ଆଗ ଆଗରୁ
ଆଗୁରୁ ଥିଲା। ଆ ଆଗରୁ ବହୁତ ଉପାସ କରିବେ ବହୁତ କଟକଣା କରିଥିଲେ କିଛି ଦଉନଥିଲେ ଖାଇବାକୁ।
ପାଣି ବି ପିଇବାକୁ ଦିଅନ୍ତିନି କଣ ଗୋଟେ ଥାଏ ତ ଏକାଦଶୀ ଏକାଦଶୀ ନା କଣ ସେ ଓଷ ହଁ ଏକାଦଶୀ ରେ ବୋହୂ ମାନଙ୍କୁ ପାଣି ବି ପିଇବାକୁ ଦେବେନି କହିବେ ନାଇଁ। ରାତି ବାରଟା ହବ ଏକାଦଶୀ ବ୍ରତ ପୁ ପୁରା ହବ ଯାଇ ପାଣି ପିଇବୁ ମାନେ ଏମିତି କି ଜଣ ଜଣଙ୍କର ଜୀବନ ବି ଚାଲି ଯାଉଥିଲା ଏଇ ଏକାଦଶୀ ବ୍ରତ ପାଇଁ।
ଆଜ୍ଞା। ପୁଣି ଏମିତି ବି ଥିଲା ଯୋଉ ବୋହୂ ମାନେ ପୁରା ମାନେ ଚାରି କାନ୍ଥ ଭିତରୁ ବାହାରକୁ ବାହାରିବେନି ଯେମିତି ଘରେ ଥିଲେ ସେମିତି ଘରେ ରହିବେ। ଆଗ କାଳ ମାନେ ଝିଅ ପିଲା ହଉ କି ବୋ ମାନେ ହୁଅନ୍ତି ଏବେ
ଘରୁ ବାହାରକୁ ଯିବେନି କୁ କୌଣସି ପୁରୁଷ ଲୋକଙ୍କ ସାଙ୍ଗରେ କଥା ହେବେନି।
ହଁ ସବୁବେଳେ ଘରେ ରହିବେ। ଏବେକା ଯୋଉ ଯୁଗ ହେଲାଣି ସମସ୍ତେ ବାହାରକୁ ବାହାରୁଛନ୍ତି ଯାହା ହଉ ସେତିକି ତ ଉନ୍ନତି ହେଇଛି।
ହଁ। ନାଇଁ ମାନେ ସତୀ ଦାହା ପ୍ରଥା ପରେ ବି ମାନେ ସତୀ ଅ ଯୋଉ କଣ ସତୀ ଯାହା ପ୍ରଥା ଉଠିବା ପରେ ବି ବୋହୂ ମାନ ଯଦି ବିଧବା ହେଇଯାଉଥିଲେ। ସେମାନେ ସେମାନଙ୍କୁ ଲଣ୍ଡା କରିଦିଆ ଯାଉଥିଲା ମାନେ ତାଙ୍କୁ ପୁରା। ମାନେ ତାଙ୍କ ମୁଣ୍ଡରୁ ପୁରା ଚୁଟି ଉ ମାନେ କ୍ଷିଅର କରିଦଉଥିଲେ।
ହ
ତାପରେ ତାଙ୍କୁ ଗେରୁଆ ଧଳା ବସ୍ତ୍ର ପିନ୍ଧିବାକୁ ଦଉଥିଲେ। ତାପରେ ସେମାନଙ୍କୁ କ ମାନେ ରାତିରେ ଖାଇବାକୁ ଦିଅନ୍ତିନି। ତାଙ୍କୁ ଭଲ ଖାଦ୍ୟ ଆଇଁଷ ତ ଖାଇବାକୁ କେବେ ବି ଦିଅନ୍ତିନିଁ କହିବେ ବିଧବା ହେଇଗଲୁ। ତ ଆଇଁଷ ଖାଇ ପାରିବୁନି।
ଏମିତି ଆଉ। ବହୁତ ସେମାନଙ୍କ ପାଇଁ ବି କଟକଣା ଥିଲା ଆଉ କୋଉ ପୁରୁଷ ଲୋକ। କୋଉ ମୁହକୁ ଚାହିଁକିରି କଥା କହିବୁନୁ। ମାନେ ଓଢଣା ମୁହଁରୁ କାଢିବୁନୁ, କେହି ପୁରୁଷ ଲୋକ ତ ମୁହଁ ଦେଖିବେନି।
ଆଉ ବିବାହ ବ୍ରତଘର ମାନେ ଯେତିକ ଶୁଭ କାର୍ଯ୍ୟ ସେ ସେଥିରେ ତୁ ଯୋଗ
ସେତେ ସେ ସେ ସହଯୋଗ ମୋଟୁରୁ କରିବେନି କି, କୋଉ ଥର ବି ହାତ ମାରିବେନି।
ହଁ, ଯୋଗଦାନ ଦେଲେ ସେଟା କାଳେ ଅଶୁଭ ହେଇଯିବ।
ଅଶୁଭ ହେଇଯିବ ସେଥିପାଇଁ ତାଙ୍କୁ ମନା କରିଯାଏ କୋଉ ଛୋଟ ଛୁଆଙ୍କୁ ବି ଧରିବେନି ସେମାନେ
ହଁ ମାନେ ଗୋଟେ ଜ ଗୋଟେ ମାନେ ପାଞ୍ଚ ବର୍ଷର ଛୁଆ ନହବା ପର୍ଯ୍ୟନ୍ତ ଧରିବୁନି।
ଯଉ ନାରୀ ମାନଙ୍କର ପିଲାପିଲି ନଥିଲା, ସେମାନଙ୍କ ପାଇଁ ବି ବହୁତ। ତୁ ଥିଲା, ମାନେ ବହୁତ କଥା ତ ଶୁଣଉଥିଲେ, ଶୁଣଉଥିଲେ, ତାପରେ ଛୋଟ ଛୁଆଙ୍କୁ ଦେଖିବାକୁ ଦିଅନ୍ତିନି, କହିବେ ତୁ ଦେଖିଲେ ଛୁଆର ଖରାପ ହେଇଯିବ।
ହଁ ତାଙ୍କୁ ବୋହୁତ। ତୁ ଖରାପ ଭାଷା ବି କୁହନ୍ତି ନା।
ଆଜ୍ଞା।
ହୁଁ, ଆଉ କଣ ଜାଣିଛନ୍ତି?
ଏମତି ସବୁ ଆଉ, ଆଜ୍ଞା।
ଆଉ ମତେ ଟିକେ କହିପାରିବେ କି ଯୋଉ ମାନେ ଆଜି କାଲି ଯୋଉ ଯୁଗରେ, ଆଗରୁ ଯେମିତି ଥିଲା ଯୋଉ ଯେପରିକି ଏ ଝିଅ ପିଲାମାନଙ୍କୁ ଉଁ ମାନେ ଧରକ ରତସ୍ରାବ ହେଲେ ସେମାନେ ରହୁଥିଲେ ଘରେ ରହୁଥିଲେ। ଘରୁ ବାହାରି ନଥିଲେ ଏବେ ଏବେ ହଁ ଏବେ ଯେମିତି ଆଉ କିଛି ରହୁଛି, ଏବେ ତ ସେମିତି ଆଉ କିଛି ନାହିଁ।
ନ ଏବେ ବି ଅଛି, ମାନେ ଗାଁ ଗାଉଲିରେ ଅଛି। ଅଛି ଯେ ଝିଅ ମାନଙ୍କର ହଁ ଝିଅ ମାନଙ୍କର ଋତୁସ୍ରାବ ହେଲେ ସେମାନେ ସେଇ ଆରମ୍ଭ ଦିନରୁ ସାତ ଦିନ ଯାକେ ଘରେ ରହିବେ। ଘରେ ମାନେ ସେମାନେ କାହା ମୁହଁ ଚାହିଁବେନି, ପୁଅ ମାନଙ୍କର।
ହୁଁ
ତାପରେ ଘରେ ରହିବେ, ମାନେ ରାଗ। ଲୁଣି ଖାଦ୍ୟ ଖାଇବେନି, କେବଳ ମାନେ
ସିଝା ଖାଇବା, ହଳଦୀ ବିନା ହଳଦୀ ବାଲା ଏସବୁ ଖାଦ୍ୟ ଖାଇବେ ଆଉ।
ସିଜା ଖାଦ୍ୟ ଖାଇବେ ଆଉ ଗା
ଗାଧୋଇବେନି, ହଁ
ଗାଧେଇବେନି ତାପରେ ଆଉ କଣ? ଏ କିଛି ଜିନିଷ ଛୁଇଁବେନି ଗୋଟେ ଗଟେ ରୁମ ରେ ବନ୍ଦ ହେଇକି ରହିବେ।
ବନ୍ଦ ହେଇକି ରହିବେ।
ଖଟା ଜିନିଷ ବି ଖାଇବେନି, ଖାଲି ସାଧା ଜିନିଷ ନା ମ ସାଧା ତ ପ୍ରାୟ ହ ମାନେ କଣ କହିଲ କଣ କଦଳୀ ଆଉ-ଉ ଗୋ ଅ ଚୁଡା ନା କଣ ଏମତି, ଏତିକି ଜିନିଷ ଖାଇବାକୁ ଦିଅନ୍ତୁ। ତ୍ୟାଗୁରୁ ଏବେ ଖାଇଲେଣି ସବୁ ଖାଦ୍ୟ କିନ୍ତୁ ଆଗରୁ କେବଳ କଦଳୀ ଗୁଡ ଦିଅନ୍ତି ଖାଇବା ପାଇଁ। ଆଉ ଭାତ ହଁ ଭାତ, କଦଳୀ ଗୁଡ, ଏତିକି ଖାଇବାକୁ ଦିଅନ୍ତି।
ସେତିକି ଖାଦ୍ୟ ଖାଇକି ଆଗରୁ ରହୁଥିଲେ।
ହଁ ସେତିକି ଖାଦ୍ୟ
ସେଥିରୋ ପୁଣି ରାତିରେ ପୁଣି ଖାଇବାକୁ ଦେବେନି।
ହଁ ରାତିରେ ଖାଇବାକୁ ଦିଅନ୍ତିନି। ତାପରେ ସେଇ ଯୋଉ ଦିନ ଦିନ ଟା ପୁରା ହବ ସେଦିନ ସେମାନେ ସକାଳୁ ଉଠି ଗାଧେଇକିରି ମନ୍ଦିର ଯାଆନ୍ତି। ମନ୍ଦିରରୁୁ ଆସିଲା ପରେ ସମ ସ୍ତଙ୍କୁ ପ୍ରଣାମ କରନ୍ତି। ତାପରେ ସାତଟି ଛୁଆ ଖାଆନ୍ତି ସେମାନଙ୍କର ଅଇଁଠା ସେମାନେ ମାନେ ଯୋଉ କ୍ଷିରି ଖାଇଥିବେ ସେ ଅଇଁଠା ଟିକେ ଟିକେ ଖାଇ ଛୋଟ ଛୁଆ ମାନଙ୍କୁ କଳା ଲଗେଇ ଦିଅନ୍ତି।
ହଳଦୀ ବି ଲଗେଇ ଦିଅନ୍ତି।
ହୁଁ। ଏନ୍ତି ଆଉ।
ଆପଣଙ୍କ ଠାରୁ ମତେ ବହୁତ କିଛି ଶିଖିବାକୁ ମିଳିଲା। ଏଇ ଯୋଉ ଏଇ ଶିକ୍ଷଣ ବିଷୟରେ। ବହୁତ ଖୁସି ବହୁତ ଅ ଖୁସି ଅନୁଭବ କରୁଚି। ଆପଣଙ୍କୁ କେମିତି ଲାଗିଲା?
ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଆପଣ କିଛି ଜାଣିବାର ଯୋଉ ଇଚ୍ଛା ପ୍ରକାଶ କଲେ ସେଟା ବି ବହୁତ ଭଲ ଲାଗିଲା। ମତେ କହିଲ ବି ଭଲ ଲାଗିଲା। ଯୋଉଟା ମନରେ ମୁଁ ଭାବେ ବେଳେ ବେଳେ ଆମର ପୁରୁଣା ଜିନିଷ ଏମିତି ଥିଲା କିନ୍ତୁ କେବେ କାହାକୁ କହିନି। ତମେ ଆଜି ପଚାରିଲ ତମ ଆଗରେ କହିଲି ଶୁଣି ମାନେ ଭଲ ଲାଗିଲା ଆଉ।
ଆଜ୍ଞା। ଆଉ ଏଇନା କଣ କରୁଛନ୍ତି କଣ ଆପଣ?
ନାଇଁ ବିଲରେ କାମ କରିବାକୁ ଯାଇଥିଲି ଆଇଲି ଆଉ ଏବେ ଟିକେ ବିଶ୍ରାମ ନେବି। ଆପଣ ବି ବିଶ୍ରାମ ନେବେ ବୋଧେ? ନା କଣ କରୁଚନ୍ତି?
ନାଇଁ କିଛି ନାଇଁ ମୁଁ ଏଇ ବସିଥିଲି ଆପଣ ଏଇ ଆପଣଙ୍କୁ ଟିକେ ଫୋନ କଲି ଆପ ଆପଣ କଣ କରୁଛନ୍ତି ମୁଁ ସେଇଆକୁ ପଚାରିବାକୁ ଫୋନ କରିଥିଲି।
ଆଛା। ହଉ ଆପ ଆପଣ ବିଶ୍ରାମ ନିଅନ୍ତୁ। ମୁଁ ଟିକେ ବିଶ୍ରାମ ନେଇଯାଉଚି ଆପଣଙ୍କୁ ପଛରେ ଯୋଗାଯୋଗ କରିବି।
ସୁବିଧା ଦେଖିଲେ ଯୋଗାଯୋଗ କରିବେ ଆଉ। ଆଜ୍ଞା ନମସ୍କାର।
ନମସ୍କାର।